ହଁ।
ହ୍ୟାଲୋ କଣ କରୁଚନ୍ତି ଏବେ?
ଏଇ ବସିଚି ଆଉ।
ଖାଇ ସାଇ ଲଣି?
ନା ଖାଇନି ଜାଣି ପାରୁନ ବୋଧେ ମତେ? ବଲେ ଜାଣି ପାରୁନ ମୋତେ ବୋଧେ?
ନାଇଁ ନାଇଁ ଶୁଣନ୍ତୁ ଅ ହଉ ଛାଡ ଯାହା ହଉଚ୍ କିଛିକଯେ ଆଜି କଣ ହେଲା ଦିନ ଚା ଫା ଖାଇସାଇଲଣି ସବୁ ଜଳଖିଆ କିଛି ହେଇନି?
ହଁ ଜଳଖିଆ କରିଛି ପିଠା ଖାଇଚି।
ଆଚ୍ଛା ଚାହା ତ ଯାହାଲେ ପିଇଥିବ।
ହଁ।
ହାହା ସେଇଟା ଆଗ ଓଡିଶାର ଯାହାହେଲେ ସେଇଟା ଆଗ ସମସ୍ତେ ଚାହା।
ହଁ ପରା।
ହଁ ହଉ କାଲି କେମିତି କଣ ବର୍ଷା ହେଲା ତମ ଆଡ଼େ?
ଆମ ଆଡେ ତ ବର୍ଷା ଘଡଘଡି ପ୍ରବଳ। ତମର? ହୁଁ।
ତ ସେଇ ଲାଗି ରହିଲା ତିନିଟା ଠୁ ଲାଗିଲା ବର୍ଷା ଯେ ଯାଇକିରି ରାତି।
ହୁଁ। ଖାଲି ତ କରେଣ୍ଟ ଘଡଘଡି ମାରିଛି ଆମ ଫ୍ରିଜ କୁ କାଲି।
ହୁଁ ହୁଁ।
କଣ ଫୋନ ଆଉଛି ନା କଣ? ହୁଁ ହୁଁ। ଏବେ ଖାଇକି ତ ବଇଚି ବାହାରେ ଆଉ।
ଓ ହଁ ଭିଡିଓ ଭିଡିଓ ବନଉନ କି? ଭିଡିଓ ଭିଡିଓ ଆଉ ବନଉନ?
ନାଇଁ ଆଜି ଭିଡିଓ ବନାହଉନି ଚାରିଟା ରେ ବନାହଉଛି ଆଉ। ତମର ତ ବନଉଥିବ ଭିଡିଓ?
ହୁଁ।
ଭିଡିଓ ଫିଡ଼ିଓ ଏବେ ଇନଷ୍ଟା କୁଇନ୍ ହେଇଯାଇଥିବ, ସବୁ ଆଉ।
ନା ନା, ମୋର ଇନଷ୍ଟା ନାଇ, ୟୁଟ୍ୟୁବ
ୟୁଟ୍ୟୁବ ରେ
ହୁଁ।
ଆଚ୍ଛା, ଆଚ୍ଛା, ଭଲ ଭଲ, ଯାହାବି ୟୁଟ୍ୟୁବୁରେ କଣ ମନିଟାଇଜ ହେଲାଣି?
ମନିଟାଇଜ ହେଇନି, କମ୍ପ୍ଲିଟ୍ ହେଇଗଲାଣି ୱାଚ୍ ଟାଇମ୍, ଆଉ ଦୁଇଶହ ଭଳିଆ ଅଛି
ଆଚ୍ଛା ଭଲ ଆଉ। ଆଇଡିଟା ଆମକୁ ଟିକେ ସେ, ଆଇଡିଟା ସେୟାର କଲେ ଆମେ ଟିକେ ସସ୍କ୍ରାଇବ କରନ୍ତୁ।
ତମେ ମୋତେ ସସ୍କ୍ରାଇବ କରିଚ।
ଆଚ୍ଛା, ପଠେଇଛ?
ତମକୁ ମୁଁ ସାତଟା ଆଇଡିରେ ସସ୍କ୍ରାଇବ କରିଚି, ତମେ ମତେ ସାତଟା ଆଇଡିରେ ସସ୍କ୍ରାଇବ କରିଚ, ଜାଣିପାରୁନ ମୁଁ କହିବିନି। ରୁହ, କଲ୍‌ଟା କାଟି ସାରିଲା ପରେ କହିହି।
ହା ହା, ଆଚ୍ଛା, ଆଚ୍ଛା। ଆ, ହଉ, ହଁ, ହୁଁ, ଏବେ କଣ କରୁଚ?
ଏ ରୋଷେଇ କରୁଚି ଆଉ। ଏଠି କେତେ ଦିନ ହେଲାଣି ଜଏନ୍ କଲଣି?
ଜଏନି ହେଲାଣି ମୋର ସାତ ଆଠ ଦିନ ହେଲାଣି ଆଉ।
ଓହୋ, ପେମେଣ୍ଟ ଅପ୍ସନ୍ ଆସିଲାଣି?
ନା ନା, ଆସିନି। କମ୍ପ୍ଲିଟ ତ ହେଇନି, ଏଇଟା ଲାଷ୍ଟ, ମାନେ ଚା ପାଞ୍ଚଟାରୁ ଏଇଟା ଗ ଚାରିଟା ହେଇସାରିଲାଣି, ଏଇଟା ଲାଷ୍ଟଟା।
ପାଞ୍ଚଟା କଲ ଜମା କମ୍ପିଟି କରିଚ, ଆଠ ଦିନରେ?
ଆଉ କଣ କରିବା, ମୁଁ ଟିକେ କାମରେ ରହୁଚି ତ, ହେଥିପାଇଁ ଆଉ।
ସେଥିପାଇଁ ମୁଁ ଟିକେ ଲେଟ୍ ହଉଚି ଆଉ, ଯାହାପରେ ଗ୍ରୁପରେ ପକଉଚି ଯେତେବେଳେ କେତେବେଳେ ଇଚ୍ଛା ହଉଚି ଅ ଫ୍ରି ଅଛି, ସାଙ୍ଗେ ସାଙ୍ଗେ କଲ୍ କରୁଚି ଆଉ, କହୁଚି ଆଉ, ଠିକ୍ ଅଛି, ହୁଁ।
ତମ ଷ୍ଟୁଡିଓ କାମ କେମତି କଣ ଚାଲିଚି? ତମ ଷ୍ଟୁଡିଓ କାମ କଣ କେମିତି ଚାଲିଚି?
ଷ୍ଟୁଡିଓ କାମ ଚାଲିଚି ଆଉ।
ଏମିତି ଆଉ, କିଏ ମୁଁ ଜାଣିପାଇଲିନି?
ଜାଣିପାରିବ, ରୁହ, ଏଠି କହିବାଟା ଠିକ ନାଇ। ମତେ ଭଲ ସେ ଜାଣିଚତ, ହେଲା।
କେଜାଣି, ମୁଁ ତ ଜାଣିପାରୁନ
ଏଇନା ଏଇନା ଏଇନୁ ଜାଣିପାରୁନ, କହିଲେ ଜାଣିପାରିବ।
ଆଚ୍ଛା ଆଚ୍ଛା। ଆଉ କୁଆଡେ କଣ ରଜ, କେମିତି କଣ ବୁଲି କୁଆଡେ ଯାଇଥିଲ ନା ଯାଇନ, ରଜରେ?
ନା ମ, ରଜ ତ ଆମ ଗାଁରେ ରଜ, ଆଉ ଇଏ ରଜ କୁଆଡେ ଯିବ।
ଯାଇନ ତାହେନେ କୁଆଡେ?
ନା।
ଆହା, ଓହୋ
ଆଉ ଘରେ ସମସ୍ତେ ଭଲ?
ହଁ, ସବୁ ଆମର ଭଲ ଆଉ, ତମର ମାନେ କେମିତି କଣ ସିଷ୍ଟମ ଘର କଥା?
ଘର ସମସ୍ତେ ଭଲ।
ସବୁ ଭଲ, ଉଁ।
ହଁ।
ବାପା ମା ସବୁ କଣ ବିଲ ବାଡିିକି ଯାଉଛନ୍ତି। ନା ବିଲ ବାଡି କାମ କରୁଚ କି ନାଇଁ?
ହଁ ବିଲବାଡି କାମ ଚାଲିଚିତ ଏଇନା ତଳି ପକା ପକି ଚାଲିଚି।
ଆଚ୍ଛା ତଳି ତାନେ ସିଆଡେ ହେଲାଣି ନାଇଁ କି?
ତଳି କାମ ମାନେ ତଳି ଯୋଉ ଚାରା ପକାନ୍ତିନି ନା।
ହଁ ହଁ ତଳି ହଁ।
ଉହୁଁ।
ସେରା ପକେଇଛନ୍ତି ଆଉ ହଁ ହଁ ଆମର ତ ଏ ବର୍ଷ କରୁନୁ କଣ ବୋଉ ଦେହ ଖରାପ ଅଛେ ନା ବୋଉ ଦେହ କଣ ଖରାପ ଅଛେ ସେ ତ ଆଉ କରିପାରୁନି ତ ସେଥିପାଇଁ ଛାଡିଦେଲେୁ ଏଇ ବର୍ଷ ଆର ବର୍ଷଠୁ ହବ ଆଉ।
ଓହୋ ତମେ ମୁଣ୍ଡକୁ ନଗେଇ ସବୁ କଲନି ମାଉସିତ ଅଛନ୍ତି ତମେ ଅଛ ଆଉ କରିଥାନ୍ତ।
ମୁଁ ପା ମୁଁ କାମରେ ରହିଲି ତମେ ତେ ଜଣିଛ ମୋର କୋଉ କାମ ମୁଁ ସେଇ କାମରେ ମୋର ରହିଲି ଏନି ଟାଇମ ହେଲା। ତ ମୁଁ ଆଉ ବିଲବାଡି ବି ମୋର ଏତେ ନାହିଁ ଇଣ୍ଟରେଷ୍ଟ ହେଲା।
ହୁଁ ହୁଁ ହଁ।
ସେଟା କହୁଥିଲେ ଭାଗକୁ ଲଗେଇବା ଯେ ସେ ଲୋକଟା ଆଉ କିଛି କହିଲାନି।
ଓ ହୋ
ତ ସେଇଟା ଥାଉ ନହେଲେ ଗଲା ବର୍ଷ ଆରମ୍ଭ କରିବୁ ଆଉ।
ହୁଁ ଆଉ ମାଇଁ କେମିତି ଅଛନ୍ତି?
ମାଇ ହଁ ଘରେ ଅଛି।
ହୁଁ ହୁଁ ହଉ ଆଉ। ଜାଣିପାରୁଥିବ ଏବେ ପ୍ରାୟ ମୁଁ କିଏ?
ନା ନା।
ହେ ଭଗବାନ।
ଫିର ବି ଭୟସ ଟା ଚିହ୍ନା ଚିହ୍ନା ଲାଗୁଛି ହେଲେ ବି ଜାଣି ପାରୁନି।
ଉଁ ହୁଁ। ହଉ ହଉ କହିବି ଆଉ।
ହଁ ଠିକ୍ ଅଛି ମତେ ହ୍ୱାଟସପ୍ କରିଦବ ତ ହେଲା। ହ୍ୱାଟ୍ସଆପ ରେ କହିଲେ ସିନା ମୁଁ ଜାଣିବି ଏଟା ନାଇଁ ଏଥିରେ କହିଲେ ବି କିଛି ନାଇଁ ଏଠି କହିଲେ କଣ କି? ଠିକ ନାଇଁ ନାଇଁ କି?
ହୁଁ ନା ମନା କରନ୍ତି ନା। କେହି କିଛି ପନ ପର୍ସନାଲ ଇନ୍ଫରମେଶନ ଏଠି ଦବାକଥା ଠିକ ନୁଁହୁ ଏଠି ରେକର୍ଡ ହଉଛି। ସେପ
ହଁ ସବୁ ସିଏ ଧରି ପକେଇବ ସେ ଜାଣିଦବ କଇବ ଏଇଠୁ ହେଇଠୁ ନାଇକି। ହ
ହଁ ସବୁ ତ ଆମର ଏଇ ଏରିଆ ଲୋକ ଆଉ କିଏ କୁଆଡେ ଆଉ ଗଲା କି? କାଲି ଅଣ୍ଡା ତରକାରୀ ହୁଁ।
ଅଣ୍ଡା ଆଉ ଖାଉନାହାନ୍ତି ବା କଣ ଗୋଟେ ବାହାରୁଛି ଏବେ?
କେଜାଣି ଆମେ ତ ଖାଇ ଦେଇଛୁ କାଲି ଆଉ।
ଓହୋ ଆମର ସେଟା କହୁଥିଲା ଯେ ନହିଁ ବର୍ଷା ଏମିତି ହେଲାଠୁ ଆଉ କୁଆଡେ ଯାଇ ହେଲାନି। ବର୍ଷା ହେଲାଠୁ ମୁଁ ଭାଉଥିଲି ଚିକେନ ଆଣିକି କରିବି ଯେ ଦେ ତ ଆଉ ଯାଇ ହେଲାନି ବର୍ଷା ନଥିଲା ଘଡ ଘଡିକି ମୋତେ ଡର ଲାଗୁଛି ତ ମୁଁ ବାହାରିଲି ନାହିଁ।
ହୁଁ
ଆରେ ଏମିତି ଡାଲି ଭାତ କରିକି ଖାଇଦେଲୁ ଆଉ।
ହୁଁ ହୁଁ
ଏ ହଉ ତାେ ଆଉ କଣ ଏବେ କରୁଛ ଲାଇଫ୍ରେ ମାନେ କଣ କରୁଛ ଏବେ।
ମୁଁ କଣ ଘରେ ଅଛି ବା।
ମାନେ କିଛି କାମ।
ଘରେ
ପାଠ ପଢା ପଢି କି କଣ କି କଣ ମାନେ?
କଣ କହିବି?
ମୁଁ ଜାଣି ପାରୁନି ତ ହେଇଥି ପାଇଁ ମୁଁ ବି ଜାଣି ମାନେ କନଫ୍ୟୁଜ ଅଛି ହେଲା। ଖାଲି ହଁ ହାଁ ମାଇଲେ ଗଲା ହେଲା।
ହଁ ମୁଁ ମୁଁ ଜାଣିଚି ମୁଁ କହିଲେ କିଏ ବୋଲି ତମେ ଆଉ ମତେ କଲ୍ କରିବନି।
ସେଇଟା ପା ମୁଁ ଜାଣିନି ବୋଲି ସେଇଥି ପାଇଁ ଯାହା ଇଚ୍ଛା ହୋଉଚି କଥା ହୋଉଚି ଆଉ ହେଲା।
ଆ କଥା ହୁଅ କିଛି ନାହିଁ କଥା ହେଲେ ହିଁ ଆମର ମାନେ ହଁ। ଟାସ୍କ କମ୍ପ୍ଲିଟ ହେଲେ ଗଲା ଆଉ ଏତେ କଥାରୁ କଣ ପାଇବା।
ଆଚ୍ଛା କେମିତି ଆଡ ହେଲ ତମେ। କେତେ ଦିନି ହେଲାଣି ଚିଙ୍କୁ ଆଡ କରିଦେଲା। ଆଚ୍ଛା ଆଚ୍ଛା ଆ ମୁଁ ବି ତ ସେୟା ମତେ ବି ସିଏ ଆଡ କରିଚି ଆଉ।
ତିନି ଦିନି ହେଲାଣି ଆଡ ହେଇଚିତ। ହୁଁ ତିନି ଦିନେ ମୋର ପନ୍ଦରଟା ଟାସ୍କ କପ୍ଲିଟି ହେଇଗଲାଣି ତାର କେତେ ହେଲାଣି?
ତାର ହେଇଗଲାଣି ତା ତିରିଶ ଟା ଲେଖିଦେଇଚି ସେ ଆଉ ମୁଁ ଦେଖୀନି ତାର। ତାର ପାସଂଟା କମ୍ପ୍ଲିଟ୍ କରିକି ତିରିଶଟା କମ୍ପ୍ଲିଟ୍ କରୁଚି ଆଉ।
ତାର ତିରିଶୀ ଟା କମ୍ପଲିଟ୍ ହେଲାଣି।
ନାଇଁ ଚାଲିଚି ଚେଷ୍ଟା କରୁଚି ସିଏ କେମିତି କମ୍ପ୍ଲିଟ କରିବ।
ହଁ ମୋର ମୋର ତ ହେଇ ଗଲାଣି ପନ୍ଦରଟା।
ଉଁ ହୁଁ। ଯୋଉ ସେଇ ଗୋଟେ ଆଉଚି ନା ଆଉ ଏମିତି ଅଲଗା ଅଲଗା ବିଭିନ୍ନ ପ୍ରକାର ଆଉଚି ଆଉ କିଛି ଆସିନି ସେ ଗୋଟେ
ଏଇଟା ଖାଲି ଏଇ ରବ ଏଇଟା ତମକୁ ରବିବାର ସୁଧା ଟାସ୍କ କପ୍ଲିଟ କରିବାକୁ ପଡିବ
ଆଚ୍ଛା ଆଛା ଯୋଉ ଯୋଉ ଗୁଟେ ଅପଡେଟ ଲେଖୁଚି ଏଵେ ଦେଖୁନ ଉପରେ ଗୁଟେ ଆଉନି ଅପଡେଟ ଲେଖା ହୋଉଚି।
ହୁଁ।
ସେଟା କଣ ନୂଆ ହଵା ପାଇଁ ନା କଣ।
ଯୋଉଟା ଦେଇଥିବ କଣ ନୂଆ କାର୍ଯ୍ୟ ପାଇଁ ଅପଡେଟ ନା କଣ।
ହଁ ଗୁଟେ ଉପରେ ଗୁଟେ ଆଉନି ଗୋଟେ ଫିକାର ଲେଖାହେଇକି ଅରେଞ୍ଜ କଲରର।
ଓପୋନ୍ କରୁ କରୁ ଉପରେ ଲେଖିଦୋଉଚି ଅପଡେଟ୍।
ହଁ କଣ ଗୋଟେ ରହୁଥୁବ ମୁଁ ସେ ବିଷୟରେ ଜାଣିନି ଏତେ କିଛି। ମୋର ତ ପ୍ରେ ମୋର ପ୍ରେମେଣ୍ଟ ଅପସନ ଆଶୀ ସା ରିଲାଣି।
ଆ ତମର ହଁ ତମର ହେଇସାରିଲାଣି ତିରିଶଟା ହେଲାଣି ମୋର ଆଠଟା ହେଇଛି
ନାଇଁ ତିରିଶଟା ନାଇଁ ପନ୍ଦରଟା ହେଇଚି ମୋର କେତେ ଅଛି ତିନିଶ ଚୋରାଶୀ ନା ପଞ୍ଚାଅଶୀ ଏମିତି ଅଛି।
ଆ ସିଏ ତ ଉଠେଇ ସାଇିଲାଣି ଚିଙ୍କୁ। ହଁ।
ଏବେ ମୁଁ ତାକୁ ଆଜି କ ମୋ କଲ ଟା ଉଠୋଉନି କାଟି ଦଉଚି।
ସେୟା ମୁଁ ପା ଏଇନା ଲଗେଇଥିଲି ଯେ ସେ ଉଠେଇ ଲାନି କାଟିଦେଲା।
ସେଇଠି ଏଇନା ଥିଲା ଜଷ୍ଟ ବଇଥିଲା ଏଇଠି ବଇ ଥିଲା ମୁଁ ଏଇଠି କଥା ହୋଉଚି ସେ ହେଲେ ଜାଣିପାରୁନି କାହା ସହିତ କଥା ହୋଉଚି ହେଲା।
ଓହୋ ହୋ ହୋ ସେ ନମ୍ବର ଟା ଦେଖି ଥିଲେ ଜାଣିପାରିଥାନ୍ତା।
ସେ ପଳେଇଲା ତାପରେ ସେ କଥା ହେଇ ହେଇ।
ଅଁ ହଁ।
ହେ ତେରିକା ମୁଁ କିନ୍ତୁ ଜାଣି ପାରୁନି କେମିତି କେଜାଣି ମୋରୋ। ଦେଖିଚି କି ଦେଖିନି ମୁଁ ବି ଜାଣିପାରୁନି କିଏ ବୋଲିଏତେ ମାନେ ଗେ
ମୋର କଣ ପ୍ରୋଫାଇଲ ପିକଚର ଶୋ କରୁଚି କି ମୋ ପ୍ରୋଫାଇଲ ପିକଚର ତ ଶୋ କରୁନଥିବ। ନା ଟା ଜାଣିପାରୁନ?
ନା ଟା ତ ବି ଆସୁନି।
ଆଉ କଣ ଆସୁଛି?
କେ ଜାଣେ ମୁଁ ଦେଖିନାହିଁ, ମୁଁ ଏତେ ଅନୁମାନ କରୁନି ନା ଟାକୁ। ନା ନା ନା ଆସୁନି। ହଁ ହଁ ଆସିଲା ଆସିଲା ଆସିଲା, କଣ ଜୟଶ୍ରୀ ପୃଷ୍ଟି। ଏଇଟା ଗୋଟେ ଏଇ ନା ଟା ଆଉଛି।
ହେଇ ଭଗବାନ ଜୟଶ୍ରୀ ପୃଷ୍ଟି କିଏ?
ଆଇ ଏଇ ନା ଟା ତ ଆଉଛି ତମ ପ୍ରୋଫାଇଲ୍ ରେ ଲେଖା ହେଇଛି।
ଓହୋ।
ଆ ଛା ହଉ ପରେ କଥା ହେଇଯିବା ଜାଣେ ଆଗେ। ଟିକେ ଚିହ୍ନିହେଇଯିବା ହେଲା। ହ ହ।
ମୁଁ କଲ୍ କରିବି ମୋ କଲ୍ ଟା ରିସିଭ୍ କରିବ ହେଲା।
ହଉ ହଉ ହୁଁ। ତାଲେ କାଲି କାଲି ଏଇ ତମେ କାଟିଦେଲ ନାଇ କି? ଉଠେଇଲନି ଆଉ।
କେତେବେଳେ?
କାଲି ମୁଁ କଲ୍ କଲି ମୁଁ କଇଲି ଫ୍ରି ଅଛି କି ନାଇଁ କହିଲି
ନା ନା ମୁଁ କାଲି ଦେଖିନି।
ଆ କାଲି ତମ ଗ୍ରୁପରେ ମେସେଜ କଲେନି ମୁଁ କହିଲି କିଏ ଫ୍ରି ଅଛ ତମ କହିଲ ମୁଁ ଅଛି।
ଓହୋ ମୁଁ ଜାଣିପାରିଲିନି ତାହେଲେ ତମେ ବୋଲି। ମୁଁ ଜାଣିପାରିଲିନି ତମେ ବୋଲି। ହଉ ଦଶ ମିନିଟ୍ ହେଇଗଲାଣି ମୁଁ କାଟିକି ଆଉଥରେ କଲ କରୁଛି।
ହଉ ହଉ ହେଇଗଲା କି?